ହ୍ୟାଲୋ।
ହଁ ଶୁଭୁଛି।
ହଁ ଶୁଭିଲା କହ।
ଆଉ କଣ କରୁଛୁ।
ସୋଇ ଚି ଆଉ।
ଆଉ ଆଜି ଖାଇବା କଣ?
ଆଜି ଭାତ ଡାଲି ଆ ଛୁଇଁ ଭଜା ଭଣ୍ଟା ଭଜା ମିକ୍ଚର ଖଟା ଏଇଆଉ।
ଆଉ ଆମ୍ବ ଖାଇନ।
କଣ?
ଆମ୍ବ ଖାଇନୁ।
ନା ମତେ ଆମ୍ବ ଭଲ ଲାଗେନି ଖାଇବାକୁ।
ଆମ୍ବ ଟା ଭଲ ନା ଦେହ ପାଇଁ ଯୋଉ ସିଜିନରେ ଯାହା ଆସୁଛି ଖାଇବା କଥା ନା ଗୋଟେ ଆଉ।
ହଁ ମୁଁ କଞ୍ଚା ମୁଁ କଞ୍ଚା ଆମ୍ୱ ଖାଇଦେବି ଲୁଣ ଲଙ୍କା ଗୁଣ୍ଡ ପକେଇକି ସେମତି କିନ୍ତୁ ପାଚିଲା ଆମ୍ବ ମତେ ଭଲ ଲାଗେନି ଖାଇବାକୁ। ପାଇଁ କଣ ପାଇଁ କେଜାଣି।
ପକେଇଦବ ଆମ୍ବ କିଛି ଟେଷ୍ଟ ନା।
ହଁ କଞ୍ଚା ଅମ୍ବ ମୁଁ ଖାଇକନି ପାଚିଲା ଖାଇନି ଆଉ।
ହୁଁ ଆଉ ରଜରେ କୁଆଡେ କଣ ବୁଲିଲ।
ମୁଁ ଏଇଠି ବୁଲଥିଲି ଆଉ କାଲି ଯାଇଥିଲି ବୁଲିବାକୁ କଟକ ସେପଟକୁ।
ହୁଁ। କଟକ ରେ ବାଲିଯା ଯାତ୍ରା ପଡିଆରେ ଯୋଉ ପଡିଛି ଭଲ ଲାଗୁଛି ଯେ କିନ୍ତୁ ବିଜୁ ପଟ୍ଟନାୟକ ପାର୍କ ରେ ମୁଁ ଶୁଣିଲି ଗୋଟେ ଭଲ ହଉଛି।
ହଁ ସେଠିକି ମୁଁ ଯାଇନି। ସେଠି ହଉଛି ତା ତାପରେ ବୋଟ କ୍ଲବ ଠି ବି ହଉଛି।
ହୁଁ ରଜ ଚାରଦିନ ତକ ସବୁଠି ଭିଡ। ନନ୍ଦନ କାନନ ବଟ୍ ନନ୍ଦନ କାନନ, ଷ୍ଟେଟ ମ୍ୟୁଜିୟମ୍ ଅଛି ଗୋଟେ କଟକରେ ଜୋବ୍ରା ପାଖରେ। ସବୁ ଠିି ଭିଡ ହଉଥିଲେ। ହୁଁ ଆଜି ତ ଲାଷ୍ଟ ରଜ।
ହଁ ଆଜି ଟିକେ ଅଧିକ ଭିଡ ହବ ଆଜି। ଆ ଆଇଁଷ ବାରି ବି ଅଛି।
ହୁଁ ଆଜି ନନଭେଜ ଆଜି ସବୁ ସବୁଠେ ଆଜି ଭଲ ସ ସେଲ ବି ହବ୍। ସମସ୍ତେ ଖାଇବେ ନା ଆଜି ବୁଧବାର ଅଛି ହୁଁ। ହୁଁ।
ଆଉ କଣ କରୁଛୁ?
ଏଇଠି ବସିଥିଲୁ ଗରମ ତ ଲାଗୁଚି ଆଉ। କୁଆଡେ ଯାଇ ବି ହଉନି ଆଉ। ଇଛା ହଉଛି ବୁଲିବାକୁ କିନ୍ତୁ ହଉନି ଖରାରେ
ଖରାରେ କୁଆଡ଼େ ଯିବାକୁ ଇଚ୍ଛା ହଉନି।
ହଁ ଚାରିଟା ବେଳେ ବାହାରିଲା ବେଳକୁ ଚାରିଟା ବେଳେ ବର୍ଷା ହଉଛି କୁଆଡେ ଯିବ ମଣିଷ। ବର୍ଷା ଉଠଉଛି ହେଲେ ହଉନି ହଁ ବର୍ଷାଟି ହେଲେ ଟିକେ ସିନା ଭଲ ଲାଗନ୍ତା ହେଲେ ବର୍ଷା ବି ହଉନାହିଁ।
ହଁ।
ହୁଁ। ହୁଁ ଆପରେ ତ ରଥଯାତ୍ରା ଆସୁଛି ଦେଖାଯାଉ ସେତେବେଳେ କେମିତି କଣ ଲାଗୁଛି।
ହଁ ସେତେବଳେ ବର୍ଷା ହୁଏ। ସେତିକବେଳେ ଜୁଲାଇ ମାସରେ ହଁ ଜୁଲାଇ ମାସରେ ତ ବର୍ଷା ହୁଏ ଆଉ।
ହୁଁ ସେତେବେଳେ ଯଦି ଭଲ ପାଗ ହବେ ସମସ୍ତିଏ ବୁଲାବୁଲି କରିବା ଭଲସେ ଜେମ୍ ତା ଗରମ ଲାଗିଲା ଗଲା।
ହୁଁ।
ଆଉ ହଁ ବାଙ୍କିଆଡେ ଯାଉନ। ବାଙ୍କିରେ ବି ପଡିଛି ରଜ ମହୋତ୍ସବ ମୁଁ କେବେ ଯାଇନି ବାଙ୍କି ଆଡେ ବର୍ଷା ହଉଚି। ହଁ ଯୋଉଠି ବାଙ୍କି ମହୋତ୍ସବ ହୁଏ। ସେଇଠି ତାଙ୍କର ପଡିିଛି ବୋଧେ ନା କଣ ରଜ? ହଁ କଚେରୀ ପଡିଆ ତାଙ୍କୁ ସିଆଡେ ବର୍ଷା ହଉଚି ତାଙ୍କ ସେଥି କାଦ୍ କାଦୁଅ ରେ ଗୋଡ ପସିଯାଉଚି କେହି ବି ଯାଇ ପାରୁନାହାନ୍ତି।
ହୁଁ ଏତେ ବାଟ ଯିବାକୁ ବି ଇଚ୍ଛା ହଉନି ଏ ଯିଏ ପାଖିଆ ଛାଡ଼ିକି ଶିଆଡେ ଏତେ ବାଟ ଓଲଟା ପଚ୍। ଛୁରିଆ ପୁରୁଚି।
କଟକରେ ଏ ବର୍ଷ
ଉଁ ହଁ ଏଇଆ ହେଲେ ବର୍ଷା ଉଠଉଚି କିନ୍ତୁ ହଉନାହିଁ ଆରେ ସିଆଡେ ଗଛ ଚାଷ ଅଛି ନା ସେଥିପାଇଁ ଟିକେ ଅଧିକ ବର୍ଷା ସିଆଡେ ହଉଚି।
ସେଠିକି ଯିବ ଚାଷ ବସିିବ କି ଶାନ୍ତ ତି ଏଠିକି ଆସ୍ ସେମିତି ଶାନ୍ତି ମିଳିବନି। ହୁଁ। ହ ହୁଁ ସେଠି ଗୋଟେ ବସିବ ଦେଖ ଦେଖିବ ବସିକି ଧାନ ବିଲ ହଉ କେତେ ସୁନ୍ଦର ଦେଖାଯାଏ ଧାନ ବିଲ।
ହୁଁ।
ସବୁ ସୁନ୍ଦର ଧାନ ବିଲ ଦେଖାଯାଏ ଯେତେବେଳ ପାଚୁଥିବ କମ୍ ଦିନା ସୁନାର ଫସଲ। ସତ୍ ସତରେ ସୁନା ଭଳିଆ ହିଁ ଦେଖାଯାଏ।
ସେଇଟା ପାଚିଲେ ଦେଖାଯାଏ।
ହୁଁ ଟିକେ ପାଚି ଆସୁଥିବ ଗୋଲଡେନ କଲର ର।
ସବୁଜ ସବୁଜ ଦେଖାଯାଏ ସବୁଆଡେ।
ହୁଁ ସେତ ତ ବଢିଆ ଲାଗେ।
ହଁ। ସତରେ ଗୋଲ୍ଡ କଲର। ଏୟା ଭଲ ଦେଖାଯାଏ ଆଉ।
ହୁଁ।
ହୁଁ
ଆଉ ଆଉ କୁଆଡେ ସ୍ ଆଉ କୁଆଡେ ପିକନିନ ସ୍ପଟ୍ ଅଛି ଆଉ ଫ୍ୟାମିଲି ସହ ପିକନିକ୍ ଯାଇ ପାରିବା ଯେମିତି।
ହଁ ଏ ଅଂଶୁପା ବାଙ୍କି ଆଡେ କୁଆ ଅଂଶୁପା ସେଇଠି।
ହୁଁ ଅଂଶୁପାରେ ଭଲ ପାର୍କ ବି ଅଛି ବୋଟିଂ ବି କରି କରିବା ସେଠି ସବୁ ଶସ୍ ତାରେ ପର ହେଡ଼୍।
ଭୋଜି ଫୋଜି ବି। ଭୋଜି ବି କରିହବ।
ପଡି ଅଛି ତମେ ଫାମିଲି ଫିଷ୍ଟ ବି କରିପାରିବ ଫିଷ୍ଟ କରିପାରିବ ପିଣ୍ଡି ଭଳିଆ ବହୁତ ସାରା ଅଛି।
ହଁ ସବୁ ତ ପଇସା ସେଇ ଟିକେଟ ସେଠି ବି।
ହଁ ତାଙ୍କର ଥିବ ନା ପିଣ୍ଡି କେତେ ଟଙ୍କା କଣ? ଣ ସେଇ ହିସାବରେ। ହୁଁ ପାଣି ସୁବିଧା ବି ଅଛି ଭଲ ନଈ ବି ଅଛି ତାଙ୍କୁ ସେଠି ପା ପାଖରେ ନଈ ମାନେ ବହୁତ ସାରା ଗ ଗଛ ବି ଅଛି ଛାଇ ଜେଗା ଭଲ ହେଇଛି ମାନେ ଫିଷ୍ଟ କରିବାକୁ ଭଲ ହେଇଛି ଆଉ। ବଟନିକାଲ ଗଡେନ ଭଲ ହେଇଚି ହଁ ସେଇଟି
କିଣା ବିକା ବି ହଉଛି ସେଥି ହଁ ଏଇ ଶି ଭଲ ଲାଗେ ଆଉ ସେଇଠି ତ ଭୋଜି ଫୋଜି କରନ୍ତି ଆଉ।
ଆଉ ଆଉ କୋଉଠି ଅଛି ଆଉ ବାଲିଯାତ୍ରା ପଡିଆରେ। ଏଥର ବହୁତ ସାରା ଫିଷ୍ଟ କରୁଛନ୍ତି। ଥିଲା ଗଛ କିନ୍ତୁ ଏବେ ସବୁ ବାଲିଯାତ୍ରା ପାଇଁ କାଟିକି ସଫା କରିଦେଇଚି ନହେଲେ ଆଗରୁ ବହୁତ ମାନେ ଛାଇ ଭଳିଆ ଥିଲା ଏବେ ତ ଗୋଟେ ଗୋଟେ ଠିଆ ବି ହେଇହଉନି ଖରା ହଉଛି?
ହୁଁ ସେ ଯେତିକି ଲାଇ ଲାଗି ଶୋଇ ଲାଗି ଚି ଅଳ୍ପ ଗଛ ରେ
ହଁ ତାରି ଭିତରେ ସେ ଯୋଉ ପିଣ୍ଡି ଗୁରା ହେଇଚି। ତାରି ଭିତରେ ବି ଫିଷ୍ଟ କରୁଥିଲେ ନ୍ୟୁୟର୍କ କୁ ଲୋକମାନେ ସବୁ। କିନ୍ତୁ ବହୁତ ଅଳିଆ କରୁଚନ୍ତି ବୋଲି ଏ ଆଉ ଏ ବର୍ଷ ହଉ ନଥିଲା ବୋଧେ। ଆର ବର୍ଷ ନହେଲେ ସେଠି ବହୁତ ଲୋକ ଫିଷ୍ଟ କରିଥିଲେ। ହୁଁ ନୁ
ଅସନା ଫସନ କରେ ଲୋକ ଆଉ ଦେବେ।
ପାର୍କ ଭିତରେ ପୁରା ଗଛ ଏମିତି ହେଇଥିଲା ଯେ ଦେଖା ବି ଯାଉଥିଲା ଏପଟ ସେପଟ ଏବେ ବାଲିଯାତ୍ରା ପାଇଁ ପୁରା ସଫା କରିଦେଇଚି ପୁରା ଏପଟ ସେପଟ ଦେଖା ଯାଉଚି। ସେଥିପାଇଁ ଦୋଳି ବି ପକେଇ ଦେଇଚି।
ହଁ ଭଲ ନା।
ହୁ ଆଉ ଟିକେ ଷ୍ଟଲ ହେରି ପଡିଥିଲେ ଟିକେ ଭଲ ଲାଗି ଥାନ୍ତା ଅଲ୍ ଳ୍ପ ପଡିଚି ଦୋଳି ବି ଅଳ୍ପ। ହୁଁ ରାତିରେ ବହୁତ ଜାମ ହଉଛି ପଶି ବିି ହଉନି ସେ ଭିତରେ ଏତେ ଜାମ।
ତେଣୁ ଦିନ ଅପେକ୍ଷା ରାତିରେ ଦିନ ଅପେକ୍ଷା ରାତିରେ ଭଲ ଦେଖା ହାଉଛି ଲାଇଟ ଫାଇଟ ଲାଗୁଛି ନା।
ହୁଁ ସେଠି କେତେଟା ବ ଯାଏ ହଉଛି କେଜାଣି। କଲ୍ୟାଣପୁରରେ ତ ଆଠଟା ଯାଏଁ ହଉଛି। ରାତି ଆଠଟା ଯାଏଁ। ସେଠି ବି ଲାଇଟ ଏରିଆ ଲାଗି ସେଠି ସବୁ ବର୍ଷ ତିନିଶହ ଚାରିଶହ ଦୋଳି ଲାଗେ ଏ ବର୍ଷ ପୁରା ଛଅଶହ ପାଖାପାଖି ଦୋଳି ଲାଗିଛି। ତାଙ୍କ ର
ହଁ ସେ ବ ଟା ଜ ବହୁତ ବଡ ଜାଗା ଜାଗା ତ କମ କିନ୍ତୁ ତନ୍ତୁ ଭଲସେ ଲାଗୁନି ଗଛ ଗଛ ଛାଇ ବଛି ବୋଲି ଆଉ।
ହୁଁ ଭଲ ଏତି ଗୋଟେ ତୋଟା ରହିବ ଆଗେ ସବୁ ଗାଁ ଗାଁରେ ଦୋଳି ଲାଗୁଥିଲା ଏବେ ତ ସମସ୍ତ ତମ ଘରେ ଘରେ ଦୋଳି ଲାଗୁଥିଲା ଆଗେ ଏବେ ତ ଆଉ କୋଉଠି ବି ନହିଁ। ସବୁ ଲୋକ ତ ଗଲେ ଏମିତି ବୁଲିବାକୁ ମେଳା ଯୋଉଠି ଯୋଉଠି ପାଇଲା ଆଉ କିଏ କହିଁ ଘରେ ଲଗେଇବ ଆଉ ଆଗେ ଛୋଟ ବେଳେ ଭଲ ଲାଗୁ ଥିଲା ସମସ୍ତଙ୍କ ଘରେ ଘରେ ଦୋଳି ଲାଗୁଥିଲା ଥିଲା ସବୁ ସାଙ୍ଗ ମାନେ ଯାଉ ବୁଲିବାକୁ ମିଶିକିନା କାହାର ଦୌଡିଲେ କିଛି କା ବାାଇ ଦେଇ ଖେଳିବାକୁ ଏବେ ତ ସମସ୍ତେ ସାଙ୍ଗ ସବୁ ବୁଲିବାକୁ ପ ଅଛନ୍ତି ଆଉ ବାହାରକୁ ଆଉ ଆଉ କାହା ସାଙ୍ଗ ମାନଙ୍କ ଘରକୁ ବି ଯାଉନାହାନ୍ତି।
ହୁଁ ହଁ ବାହାରେ ବି ବୁଲୁ ସମଠି ଦୋଡିକି ଦୋଡିକି ହଉଛି ଖାଇବାକୁ ଖାଇବା ହଉଛି। ବୁଲା କୁ ବୁଲା ହେଇଯାଉଛି। ଗୋଟେରେ ସବୁ ହେଇଯାଉଛି।
ହୁଁ କିନ୍ତୁ ଆଗେ ଯେମିତି ଲାଗୁଥିଲା ଏବେ ତ ସେମିତି ଲାଗୁନି ନା ।
କେତେ ଶିଘ୍ର ଚାରଦିନ ହେଇଗଲା ଲାଷ୍ଟ ରଜ ଜଣା ପଇଁଲାଣି।
ହୁଁ।
ଆଜି ଦିନଟା ଗଲେ ବାସ୍ ସଇଲା ଆଉ।
ଆଜି ଦିନଟା ଲାଷ୍ଟ ରଜ ସଇଲା। ଆଜି ବି ଲାଷ୍ଟ ରଜ କିନ୍ତୁ ଲାଗୁ ଗୁନି ରଜ ଭଳିଆ ଯୋଉ ଗୁଳଗୁଳି ହଉଛି ରଜ ପାଗ ଗୋଟେ କହନ୍ତି ସେମିତି ଆଉ ପାଗ ହଉନି। ଟିକେ ବର୍ଷା ଘରେ ଘରେ କଣ କରିଥିବ? ହଁ ଏବ୍ ଏବେ ଆଉ ସେମିତି ନାଇଁ। ପୁରା ଖରା ଚାର ଦିନ ଯାକ ରଜରେ ଖରା ପୁରା।
ଓହୋ ହଁ ଝାଳ ଖାଲି ବୋହୁଛି।
ହଁ ଗରମ ହଉ।
ଫ୍ୟାନ୍ ଲଗେଇକି ବି ଝାଳ ଦେହ। ତ ସବୁ
ହୁଁ। ସେମିତି ଗରମ ହଉଛି ଏ ବଷ୍ ତ ଏ ବର୍ଷ- ବହୁତ ଗରମ ହଉଚି ପାଣିି ସଫିସିଏଣ୍ଟ ପିଇବା ଦରକାର ପାଣ୍ ହୁଁ ଜଳ ହିଁ ଜୀବନ।
ହଁ ଥଣ୍ଡା ପାଣି ତ ମୁଁ ସବୁବେଳେ ପିଉଚି। ଇଆଡେ ଆସୁଛି ଥଣ୍ଡା ପାଣି ସିଆଡେ ଆସୁଛି ଥଣ୍ଡା ପାଣି।
ଥଣ୍ଡା ପାଣି ପିଇଲେ କଣ ବେଶି ଭଲ ଦେହ ପାଇଁ ଖରାପ କିନ୍ତୁ ଆମେ ସିନା ପିଇ ଦଉଚେ। ଦେହ ପାଇଁ ବହୁତ ଖରାପ। ନହେଲେ ମାଠିଆରେ ପାଣି ପୁରେଇକି ପିଇ ପାରିବା ହୁଁ ସବୁଠୁ ଭଲ ମାଠିଆରେ ପାଣି ପୁରେଇ ଦବ।
ସିଏ ଥଣ୍ଡା ଲାଗିବ ଭଲ ଲାଗିବ ଆଗେ ସମସ୍ତେ ସେ ଆଗେ କଣ ଫ୍ରିଜ ଥିଲା କି। ହଁ ଆଗେ ମାଠିଆ ଫାଟିଆରେ ପାଣି ପିଉଥିଲେ।ଦେହ ଭଲ ରହୁଥିଲା ଫ୍ରିଜ ପାଣି ପିଇକି ହିଁ ଦେହ ଖରାପ ହଉଛି ଏବେ।
ହୁଁ।
ହୁଁ ।
ଏବେ ତ ସମସ୍ତଙ୍କ ଘରେ ଏବେ ତ ସମସ୍ତଙ୍କ ଘରେ ଫ୍ରିଜି ଆଉ ମା
ହୁଁ ଏବେ ସେମତି ଗରମ ହଉଛି କି ସହି ଆଗେ ପୁଣି ଫ୍ୟାନ ହେରିକା ନଥିଲେ ଲୋକ ପୁଣି ରହିଲେ ନା ନାଇଁ।
ହୁଁ ଚାଳ ଛପର ଘରେ ଦେବ ହୁଁ ଏ ଛାତ ଫାତ ଏ ସି ଫେଶି ଲଗେଇ ଦଉଛନ୍ତି ଆଉ। ଏସି ଲଗେଇଲେ ଭୋଲଟେଜ ଫୋଲଟେଜ ପାଉନି। ଫ୍ୟାନ ବି ବୁଲୁନି ରାତିରେ। କମ ରେ ବୁଲୁଛି।
ହୁଁ ସମସ୍ତଙ୍କ ଘରେ ଏସ ଲାଗିଲା ଭୋଲ୍ଟେଜ୍ ସିଆ
ହଁ ଭୋଟେଶ ଆ ଟଙ୍କ କରଛ ବୋଲିୁିବ ଜୋରେ
ହଉ ଆଉ କୋଉ ଆଇସ୍କ୍ରିମ୍ କଣ କଣ ଖାଇଲା ଯ ବୁଲିଲ।
କଣ ସେଇ ବିରିୟାନୀ ଖାଇଥିଲି ଆଉ। ଆଇସ୍କ୍ରିମ୍ ଟିକେ ଖାଇଥିଲି । ସେ ହ ଇଛା ହଉନି ଗରମରେ କିଛି ଖାଇବାକୁ।
ହଁ ଯେତ ପାଣି ପିଇବ
ହୁଁ ପାଣି ତ ତିନି ଚାରି ଗିଲାସ ପିଇ ଦେଇଛି ମୁଁ।
ହଉ ରଖୁଛି ଆଉ।
ହଁ।
ହଁ।